ଅ
ହ୍ୟାଲୋ ହ୍ୟାଲୋ।
ହଁ କଣ କରୁଛୁ?
କିଛି ନଇଲୋ ଅଛି ସୁମି ସହିତ ଟିକେ କଥା ଆଉ ସୁମି ସହିତ କଥା ହଉଥିଲି। ହୁଁ ତା ସହିତ କଥା ହେଲି କହୁଥିଲା ସିଟି କଥା ସେଦିନ ଆଁ ଲାଷ୍ଟ ଇୟର ଥିଲା। ମୋବାଇଲରେ ପକେଇଲି ଆଉ ସମ୍ବଲପୁରି ଡେସ ଟେ ସିଲେଇବ ଦେଇ ସେମତି ଆଣ୍ଟି କୁ କହୁଥିଲା
ଉୁଁ ହୁଁ ହଁ ଲୋ ତ କଲ୍ କଲି ସେଦିନ ରାତିରେକା ମୋର ହେଲା ଆଉ ଖ୍ୟାଲ ନଥିଲା ତାକୁ କହିବାପାଇଁ ତାକୁ ତ କହିଥିଲେ ଆଗରୁ ପକେଇବୁ ବୋଲି ସେ ହଁ ମାରଥିଲା ସେଦିନ କଲ କଲି ପକେଇବୁ କହୁଛି କାଲି ପର ଦିନ ଆଡେ ପକେଇଦେବି ଆଉ ହୁଁ ସଳା ଲାଷ୍ଟ ଡେଟ କାଲି ପରଦିନ ପ ତୋ ସୁର ପକା ଭାଇ ତ କୁଆଡେ ଯିବି ନିଜେ ପାକା ଫୋନ୍ ରେ ଗ୍ରାଜୁସନ ପଡିଲାଣି ଆହୁରି କୁଆଡେ ଯିବି ଦୋକାନ ସେ ବିିନି ବି ଜାଣ ନଥିଲା ସ ବି ନିଜେ କଲା ତୁ ବି କରେ ଲେଖିଲା ହଉ ଠିକ ଅଛି ଟ୍ରାଏ କରୁଛି କଲା ତା ପ ରେ
ଗୋଟେ ହସ କଥା ଶୁଣେ ଯୋଉ ସିଟି ଯୋଉ ପକଉ ନଥିଲି ହିଁ ହିଁ। ହେଲା ସିଟି ପକେଇଲା ବେଲକୁ ତତେ ନାଁ ଟା ରେଜିଷ୍ଟେସନ କରାଉଛି ସେ ରେଜିଷ୍ ଷ୍ଟେସନ ରେ ଯଦି ଆସିଲା ନାହିଁ କି ଓ ଟି ପି ବି ମୁଁ ସେ ପି ନମ୍ବର ଖୋଜି ଦେଖିଲା ବେଳେ ସେ ଯୋଉ ଲେ ଲେଖା ହେଇକି ଆଉଚି ସେଇଟା ହଉଛି ସେ କ୍ୟାପଚର ଟା ବୋଲି।
ଆଛା ହଁ।
ମୁଁ ମୁଁ ଆଉ କଣ ଦିଥର ଯାଇ କଲି ଦିଥର ଯାଇ ଏଇଟା ଆସିଛି ମାନେ ହଁ ଏଇଟା ହିଁ। ବୋଲି ମାରିଦେଲି। ହଁ ସେଇଟା ହେଲା ଆଉ।
ହୁଁ ଟିକେ ନହେଇ ହେଲେ ପଚାରିବୁ।
ହୁଁ।
ଟିକେ କଣହେଲେ ପଚାରିବୁ ନା ଆଉ ତାବୋଲି ନିଜେ ଏତିକି ପକେଇ ପାରିବୁନି ଏତିକି କୁ ଶହେ ଟଙ୍କା ଯାଇ ଦେଇଥାନ୍ତ। ସବୁ। ମତେ ଦିଅବେ ମୁଁ ଗୋଟେ କମ୍ପ୍ୟୁଟର ଦୋକାନ ଖୋଲିଛି। ମତେ ଦିଅହେଲେ।
ଶୀତଲ କୁଆଡେ ବୁଲି ଯାଇଛି ସେଇଟା।
ଶୀତଲ କୋଉ ଗାଁ ଯାଇଛି କେଜାଣି ବରମପୁର ବୋଧେ ପଳେଇଛି ବଢିଆ ତାର ପାଗ ପୋ ଛି ବୁଲୁଛି। ହୁଁ। ଆଉ ବୁନି ଯମୁନା କଣ କରୁଛନ୍ତି ଭୋଳା।
ଯମୁନା ଯାଇଛି ସିଆ ଆମେ ଅଛୁ ସବୁ ଜଗିଛନ୍ତି। ଫୋନ ରେ କେତେବେଳେ। ଫିଲ୍ମ ଦେଖୁ ବୋଲି।
ବାସିଥିଲି।
କୋଉ ଫିଲ୍ମ ଗୋଟେ ଭୂତ ଫିଲ୍ମ ଦେଖୁ ବୋଲି ଅଛନ୍ତି ଯେ ଲାଇନ ପଳେଇଛି ସେ ବୁନର ଫୋନ ଚଜ ନାହିଁ ମୋ ଫୋନ ଭରସ ଅଛନ୍ତି ସବୁ।
ଆଚ୍ଛା ତୋ ଫନି ଭଲ ସବୁ ଦେଖୁଛନ୍ତି ନା।
ହଁ ଆଉ କାହାର ଫୋନ ଅଛି ବାପା ତାଙ୍କ ଫୋନ ଧରିକି ଯାଇଛନ୍ତି। ବୁନିର ତ ଚାର୍ଜ ନାହିଁ ଆମର ଲାଇନ ଲାଇନ ଲାଇ ନାଇ।
ପଳେଇଲେ। ତୋର କଣ୍ଡାଗୁଡିରେ ସମସ୍ତେ ଝୁରୁଛନ୍ତି ନାଇ।
ହୁଁ। ଫାଇଦା। ଦେଖିବି ବୋଲି ନହେଲେ କଣ ମୋବାଇଲ ଦେଖିବୁ ବୋଲି ନହେଲେ
ହୁଁ। ଗୋଟେ ମୋବାଇଲ ଟା ମିଳୁଛି ଆଣିବୁ କି ଆଠ ହଜାର ପାଞ୍ଚଶହ।
ନା ମ।
ଓପୋ ଏଫ୍ ଟ୍ୱଣ୍ଟି ଥ୍ରୀ।
ହୁଁ ହୁଁ କେତେ
ହ କତବ ମାବି
ହଁ ର ନିବେଦ ନିବେଦିତାକୁ କହିବି ସିଏ ଗୋଟେ
ନାଇଁ ନାଇଁ ଥା ମୁଁ ଆଣିବି ଟୁ ଫିକ୍ସ ଜିବ ଅଛି ବଢିଆ ଅଛି। ବଢିଆ ଅଛି। ଏଇଟା ବି ରଖିଥିବି ଏଇଟାର ମୋର ପଚାରିବି କେତେ ମ ଆଠ ହଜାର ପାଞ୍ଚ ସୁମିର। କି ଜଣେ ଷ୍ଟାଟସ୍ ଦେଇଛି ତ
ହୁଁ ହୁଁ ସେଟା କେତେ ଫୋନ ୟୁଜ ହେଇଛି କେତେ କଣ ସବୁ।
ପଚାରୁଛି ସେ କେତେ ମାସ ୟଜ ହେଇଛି ବଢିଆ ଅଛି ନୂଆ ଫୋନ ଟା ଓପ ଅଫ ଟିନ୍ତି ଥ୍ରୀ କି ଖରାପ ନାହିଁ ବଢିଆ ଟା। କ୍ୟାମେ ଠ ଅଛି ତ ଆଉ
ରାମ କେତେ ଅଛି ସିକ୍ସ ନା ଏଇଟ ଅଛି।
ଏଇଠ୍। ଏଇଟ୍ ଜି ବିି ରାମ। ମାଗେ ମାଗେ ମୁଁ ଆଣିିବ ସତରେ ସତରେ ଆଣିିବି।
କସ ରଖ ଦେଖଛୁ।
ମାଗିକି ଦେବି ତା ଗୋଟେ ମୋବାଇଲି ଗୁଡା କଟିିବତ ଦିଦିକୁଗ ଦେଇ ତ ସେ ଦବ କିଛି ନା ହଁ ଭାଇନା ଏମତି ସି ସେ ଭାଇ ଦଉଛନ୍ତି ରଖି ରଖି ରଖ ରଖ ସେ କରିଥାଉଛି ମୋର ଯେତେ ଯାହା ସେ କହୁଛି ତୁ ନେ। ମନେ ଦବୁ ସେ
ଦେବାରେ କିଛି ନାହିଁ ଜଣେ ତ ଦେବ ଆଉ ସେଟା ତ ରିଟର୍ଣ କରିବ ଆଉ ଦେବାରେ କଣ।
ନାଇଁ ମୁଁ ସିଏ ଦେଇଥାଏ ମୁଁ ବି ତାକୁ ମୁଁ ବି ଆଗରୁ ତାକୁ ହେଲ୍ପ କରୁଥିଲି ନା ମୋର ସ୍କଲସିପ ମିଳିଲ ମୁଁ ବି ତାକୁ ଦେଉଥିଲି ପାଞ୍ଚ ହଜାର ଦଶ ଦଶ ଜା ସାହାଯ୍ୟ କରିଥାଉଛି ତ ସିଏ ବି କରିଥାଉଛି ମୋ ଭଉଣୀ ଫୋଣ ଆଣିଲା ବେଳେ ବି ସେ ଦେଇଥିଲା ଦଶ
ହୁଁ ଦିଦି ବେହେରା ନିଜ ଫୋନ ନିଜ ପଇସାରେ ଫୋନ କିଣିଥିଲେ।
ହଁ ହଁ ସି ଆମେ ଦି ଜଣ ଯାହା କରୁଛୁ ନିଜର। ହକାରାର ତ ତାକୁ କହିଲେ ସେ ଦେଇଥିବ ମୁଁ ଆଣିବିହେରି ଫିଫ୍ଟୀ ସିକ୍ସି ମନେ ଅଛି ସେକେଣ୍ଡ କଣ ଅଛି? ରୀତିନିବାସ ରାହୁତ
କେତେ ୟୁଜ କରିଥିଲେ
କଣ କେତେ ହ କହୁଚି ପରା ଦି ତିନି ମାସ ବୋଧେ
ଓ ହେଁ
ଦିଦି ନେ଼ଇ ଆ ହଁଅ
ଯାହା ହଉ ନୁଆପଣ ଟା
ହୁଁ
ମୋ ଫନ ତ ମୁଁ ଅ ଅ ପ୍ଳଷ୍ଟୁସେଣ୍ଡଇର ସେକେଣ୍ଡଇର ବେଳେ କିଣିଥିଲି ଅକ୍ଟୋବର ତିନି ତାରିଖରେ କିଣିଥିଲି ଏଇ ଅକ୍ଟୋବର ହେଲେ ଚାରି ବର୍ଷ ହେଇଯିବ
ହୁଁ ମୋର ବି ଡେଟ ମନେ ନାହିଁ ମୁଁ ବି ଏମିତି ମେ ନା ଜୁନ୍ ଆଡକୁ କିଣିଥି ଭଲ ଅଛି କଲ ଧରି ପଳେ ମତେ ଏବେ ହଁ ମତେ ଏବେ ଫୋନ ଦରକାର ଦେଖେ ପନ୍ଦର ଷୋହଳ ହଜାର ଉପରକୁ ନହେଲେ ଭଲ ଫୋନ ଟେ ଆସିବ ହିଁ ନାଇଁ।
ନାଇଁ ଆଜି କାଲି ପନ୍ଦରଶ୍
ମିଳୁନି ଭଲ। ସେଆ ଭାଲ ଟା ଆଣିବ ବୋଲେ ଅମିତ୍ ଆଗ ଫୋନ୍ ତା ପରେ ଗାଡି
ହୁଁ ହୁଁ
ଜା ଆଉ କଣ ଆଉ ଚାଲିଛି କଣ ଖାଇଲୁ
ମୁଁ ବେସର ଦରକି ତରକାରୀ ଖାଇଲି ଆଉ ଭାତ ଖାଇଲି
ହୁଁ ହୁଁ ବଛା କଣ କରୁଛୁ ଏବେ ହୁଁ
ନାଇଲ ବସିଛି ବର୍ଷା ତ ଛାଡୁ ନି ବିିଜାଡ ଲାଗୁଛି
ହଉଛି ବର୍ଷା ୟାଡେ ଟିକେ ପଠା କିଛି କିଛି ନାହିଁ
ଆଉ ବର୍ଷା ଫୁଲବାଣୀ ପଟେ ଟିକେ ଯାହା ଫୁଲବାଣୀ ପଟ ଟିକେ ଯାହା ବର୍ଷା
ପଠାନଅନ୍ତୁ ପଳେଇଆ ନେଇକି କେବେ ଆସିବୁ ତୁ
କାଲି ଆସିବି
କେତେବେଳେ
କାଲି ଭାବୁ ଭାବୁଛି ହଁ କାଲି ତ ଦେଖିବା କେତେ ଯିବେ ଯାହାବି ସକାଳୁ ବେଳେ ବାପା ମାନେ କାଲି ଆସିବେ ବାପା ମାନେ ଘରେ ପହଞ୍ଚୁ ପହଞ୍ଚୁ ଏଇଠି ଦଶଟା ଏଗାରଟା ହେଇଯିବ
ଓହୋ ଉପରଓଳି ଆସିବୁ
ହୁଁ
ଉଁ ହୁଁ ହଁ
ପୋକୁଡି ଟିକେ କରିବି ଭାବୁଛି ଯେ ଏତେ ଅଳସୁଆ ଲାଗୁଛି ପରେ କରିବ
ଏବେ କିଏ ପକୁଡି ହେଉଛି ବା ଆଉ ବର୍ଷା ସବୁ ଦେଖି ଇଚ୍ଛା ହେଲା
ହଁ ତ ନାଇଁ ଭାବୁଛୁ ଆଉ ନାଇଁ ପରେ ପରେ ସନ୍ଧ୍ୟାରେ କରିବୁ ଆଉ ହୁଁ
ହୁଁ ସନ୍ଧ୍ୟା ହେଲୁ ଖାଇ ଆଉ ତ ବ୍ୟାଙ୍କ ଖୋଜିଲୁ ଜାଣିଛୁ କାନାରା ଗଲୁ ପଚାରିଲୁ ଗୋଟେ ଦିଟା ହଉଛି ଏକାଉଣ୍ଟ ନା ନାଇଁ ହବନି ବୋଲି କହିଲେ ଗୋଟେରେ ଗୋଟେ ଠିକ ଅଛି।
ହଁ ହଁ ଆମର ଏସ ବି ଆଇ ବ୍ୟାଙ୍କରେ ବୋଧେ ହଉଛି ଗୋଟେରେ ଦିଇଟା
ଜାଣିନି ତ ଜଣଙ୍କ ର ନାଁରେ ଦିଟା ହଉଛିକି ନାଇଁ ମୁଁ ଜାଣିନି ତ କହୁ? ଆଉ ଏମିତି ଗୋଟେ ଦି ଦିଟା ମନା କଲେ କେ ଆଣ କୋଉ ବ୍ୟାଙ୍କ ରେ କଣ ତ ଆସିଲୁ ମହାରାଷ୍ଟ ପ୍ରିୟଙ୍କା କୁ କଲ କଲି ସିଏ କହିଲା ତାର ମହାରାଷ୍ଟ୍ରରେ ଅଛି ଶୁଣେ ତାପରେ ହଉ ହଉ ମହାରାଷ୍ଟ୍ର ବି ସେଠୁ ଆଉ ଯାଇନୁ ଯାଇଥିଲେ। ଥାନ୍ତା ଆଉ ଆସିଲୁ ଆମେ ଚାଲ ଦେଖିବା ଇଆଡେ ଆସିଲୁ ଏଇଠିକୁ ଆଇଲୁ ୟୁନିଅନ କୁ ଆସିଲୁ ଇକୋ ଟିକେ ବାହାରୁ ଅନେଇ ଦେଲୁ ପଳେଇ ଆଇଲୁ ସେ କହିଲେ ନାଇଁ ଠିକ ସେ ଆସିନି ବାହାରୁ ଅନେଇ ଦେଇକି ପଳେଇ ଆଇଲୁ ଏଇଠି ଏବେ ଆସିଛୁ ମହାରାଷ୍ଟ୍ର ସେ କଣ କି ୟୁନିଅନ ପୋଷ୍ଟ ଅଫିସ ସାମ୍ନା ୟୁନିଅନ ରେ ସେମ୍ କହିଲା। ଯେହେତୁ ହଜାର ଟଙ୍କାରେ ବି ହବ କିଛି କଥା ନାହିଁ ହଜାର ଟଙ୍କା ମିନିମମ୍ ରଖିବେ ଆଉ ଚାର୍ଜେସ୍ ସେମିତି କିଛି କଟିବନି ଆପଣ କମେଇଦେବେ ହଜାର ଟଙ୍କା ବି ଉଠେଇ ପାରିବେ ହୁଁ ଏଟିଏମ ଆସିବ ଆଠରୁ ଦଶ ଦିନ ଲାଗିବ ଆସିବ ସେ କରିିବ। ମୋର ବି ରି କିଛି ଚିନ୍ତା ନାଇ ମୋର ହଉଛି ସେଇଟା ଏ ସୁମିରକା କଥା ମୋ ଭଲ ଦୟାରୁ ଆଉ ଭଲସେ ଟିକେ ଚାଲିଯାଉ ଆ ପନ୍ଦର ଦିନ ଖଣ୍ଡେ ମୋର ମୋବାଇଲ ମୋବାଇଲ ପଇସା ଟା ବାହାରି ପଡିବ ଦେଇଦେବି କଣ ହେଲା କହୁନୁ ଗୋଟେ କାଲି ସାତଶହ ବାହାରିଛେ ଯଦି ଆଉ କେତେ ବାହାରି ଦିଅନ୍ତା ସବୁ ଭଲ ହେବ। ହଉ ତୁ କଣ କରୁଛୁ କରେ ମତେ ଛି ପରେ ପରେ କଥା ହବା ଆଉ।
କଣ କହୁଥିଲି ଯେ ଗୋଟେ ଭୁଲିଗଲି ରହ।
ଆଉଥରେ କାଟେ କରେ ଆଉ କହ ଭାବିକି କରେ କହିବୁ ହେଲା। ଟା ଟା।
ଟା ଟା। ହୁଁ ହୁ